ହଁ ଶୁବୁଚି?
ହଁ ଏବେ ସୁବିଲା।
ହଁ। ତମେ ନାଇ ନାଇଁ ମୁଁ ଖାଇନି। ତମେ ଆଗରୁ କେବେ କଥା ହେଇଚ କା ସହିତ।
ହଁ।
କେତେଟା କଲ ନେଲଣି। ସେ କାଳିଆ
ଗୋଟେ ଟାସ୍କ କମପ୍ଲିଟ୍ ହେଇଛି। ଗୋଟିଏ ଟାସ୍କ କମପ୍ଲିଟ୍ ହେଇଛି। ଗୋଟେ।
ମାନେ ଯୋଉ ପାଞ୍ଚଟା ଆସିଥିଲା ତା ଭିତରୁ ଗୋଟିଏ କଲ ନେଇଛ।
ଉଁ ହୁଁ ହଁ।
ଓହୋ।
ତମର?
ପଇସା ପେମେଣ୍ଟ ଆସିଲା ନେହିଁ।
କଥା ହେଲେ ସିନା ପେମେଣ୍ଟ ନକଥା ହେଲେ କେମିତି ଆସିବ?
ଏ ଆସିନି।
ନା ତମର ଆସିଲାଡି।
ଆଉ ନାଇଁ ମୋର ଆସିନି ମୋର ଖାଲି ଯୋଉ ୟୁ ପି ଆଇ ରେ କଲାବେଳେ ଆଡ଼ କଲାବେଳେ ଦି ଟଙ୍କା ଆସିଥିଲା।
ଯାହୋଉ ତମର ତ ଦି ଟଙ୍କା ବି ଆସିଥିଲା ଆମର ସେଶ
ଦିଟଙ୍କା ଟା ଫ୍ରି ଅଛି ଯେତେବେଳେ ବି କରିବ ସେତେବେଳେ ଆସିବ। ୟୁ ପି ଆଇରେ ଯେତେବେଳେ ଆଡ କରିବ ସେତେବେଳେ ହଉଛି ଆସିବ। ତମେ ବି କଲେ ଆସିବ ତମର?
ହଁ।
ହଁ ତମେ ରେଜିଷ୍ଟେସନ କରିଚ ତ?
ହଁ ରେଜିଷ୍ଟେସନ କରାହେଇଚି। ଯୋଉ ଶୋ ଶୋତ କରୁଚି। ହେଲେ ଦି ଟଙ୍କା ଦେଖଉଛି ଦେଖୋଉଚି ଟାକ୍ସ କମପ୍ଲିଟ୍ କଲେ ଆସିବ।
ନା ତ। ମୋର ଦି ଦି ଟଙ୍କା ଆସିଛି ଆଉ। ଦେଖୋଉଛି ଶହେ ଆଠ ଟଙ୍କା ଦେଖଉଛି ଆସେନି।
ଶହେ ଟଙ୍କା ଦେଖଉଛି କିନ୍ତୁ ଆସନି? ନାଇଁ କେତେ ଥର କଥା ହେଇଚ?
ମୁଁ କଥା ହେଲେଣି ତ ଦି ଦିଥର ଦିଥର କଥା ହେଇଚି।
ଦିଥରରେ କେତେ ବାର ମିନିଟ୍ ଲାଗି କଥା ହେଇଥିବ ନା।
ହୁଁ ନାଇଁ ଦଶ ମିନିଟ ନା।
ଦଶ ମିନିଟ୍, କଲ୍ କାଟି ଦବନି। କଲ୍ କାଟିବନି ସିଆଡୁ ଯଦି ଅଟୋମେଟିକ୍ କଟିବ ତାହେଲେ କଲ୍ ଫୁଲ୍ ରେକର୍ଡ ହେଇକି ରହିବ ବାର ମିନିଟ୍ ର।
ହଁ।
ହଁ।
ଆଉ କହୁଛନ୍ତି ଦଶ ମିନିଟ୍ କହିକି କାଟିଦବ।
ନା, ନା, ନା। ସିଏ କହୁଛନ୍ତି ଦଶ ମିନିଟ୍ ଯଦି ଦଶ ମିନିଟ୍ ରୁ ଅଧିକା କଥା ହବ ଯଦି ତୋମର ଭଲ ସେଟା। କାହିଁକି ନା ଯଦି ଟାଇମ୍ ମିଷ୍ଟେକ୍ ଥିବ କି ନେଟୱାର୍କ ଇସ୍ୟୁ ଥିବ କଣ ଥିବ ସେଇ ଦି ମିନିଟ୍ ଟା ଏଠି କଭର୍ ହବ।
ଓହୋ।
କହିନାହାନ୍ତି ଏଟା?
ନାଇଁ ଏଟା ମୁଁ ଜାଣିନଥିଲି।
ଆଚ୍ଛା, ଆଚ୍ଛା।
ତୋମେ ର
ମୁଁ କଥା ହେଇଥିଲି ଗୋଟେ ରୋଜାରିନ୍ ବୋଲି ଗୋଟେ ଝିଅଟେ ତା ସାଙ୍ଗରେ।
କୁହ କଣ କହୁଥୁଲ?
ମୁଁ କହିଲି ତୋମକୁ ରହୁଚ କୋଉଠି?
ମୁଁ ରହୁଚି ନୀଳାନ୍ଦ୍ରି ବିହାରରେ।
ନୀଳାଦ୍ରି ବିହାର।
ଏଇ ମୁଁ ଶୈଳଶ୍ରି ବିହାରରେ ରହୁଛି।
କଳଶ୍ରି ବିହାର।
ହୁଁ।
ତୁମରି ଘର ପାଖ।
ହଁ ଏଇଠି ତ ରହୁଚି ଆଉ।
ଶୈଳଶ୍ରୀ ବିହାର କୋଉଠି ସେ ଯୋଉ ସ୍କୁଲ୍ ପାଖରେ ଫେଜ୍ ଟୁ?
ହଁ ସ୍କୁଲ୍ ଟା ଆଉ ଟିକେ ଆଗକୁ ରହିବ, ଆମ ଘରଟା ପଛକୁ ଆଉ।
ମନ୍ଦିର?
ହଁ ମନ୍ଦିର ପାଖରେ।
ଏ
ଶନି ମନ୍ଦିର।
ହଁ, ହଁ।
ତା ପଛୁ କୁ ଆଉ ଟିକେ ଆଉ ସେଇ ଲାଇନ୍ ଟା। ତୋମେ ନୀଳାଦ୍ରି ବିହାର କୋଉଠି ରହୁଛ?
ମୁଁ ଉତ୍କଳ ହସ୍ପିଟାଲ୍ ବ ଅଫିସ୍ ରେ।
ଉତ୍କଳ ହସ୍ପିଟାଲ୍ ଅଫିସ୍ ରେ?
ନା, ନା, ନା, ନା ଉତ୍କଳ ହସ୍ପିଟାଲ୍।
ହଁ।
ହଁ ସେଇଠି ସେଇ ଫ୍ରଣ୍ଟ ଟା ତ।
ଓହୋ, ଏଇ ଯୋଉ ନବୀନ ନିବାସ ରେ କି?
ନବୀନ ନିବାସ ହେ ସିଆଡେ କୁଆଡେ।
ଆଉ କୋଉଠି ହେଇଥିବ ଆଉ।
ହୁଁ, ସେଇଠି ହିଁ, ତୋମେ ବାଟ ଜାଣିନ ଆଉ।
ତମେ କଁ ପଢାପଢି କରୁଚ?
ମୋର ସେଇ ସ୍କୁଲରେ ହିଁ ପଢା ଚାଲିଚି।
କଣ?
ଆଁ।
ତମେ କଣ ପଢୁଚ କଣ ଏ
ଏଜୁକେସନ ଗ୍ରାଜୁଏସନ ଚାଲିଚି ଆଉ। ଫାଇନାଲ ଇୟର୍ ସରିବ।
କୋଉ କଲେଜ ରେ?
ତମରି କଲେଜରେ ବା ଆସୁଚି। ପତିଆ।
ପଟିଆ, ମୋର ତ ପଟିଆ ନଥିଲା ମୋର ରାଜଧାନୀ କଲେଜ ଥିଲା।
ହଁ।
ମୋର ରାଜଧାନୀ ଥିଲା।
କଣ ପ୍ଲସ ଟୁ ନା ପ୍ଲସ ଥ୍ରୀ?
ପ୍ଲସ୍ ଥ୍ରୀ।
ଏ ମୋର ଥିଲା ରାଜଧାନୀ କଲେଜ ମୋର ଟ୍ରାନ୍ସଫର କରିକି ଏପଟକୁ ନେଇ ପଳେଇ ଆସିଲି।
ଏପଟୁକୁ କାଇଁକି ଆଣିଲ ସେଇଟା ତ ଭଲ କଲେଜ ଟା।
ହଁ ମୋ ସାଙ୍ଗ ଗୁଡା ସବୁ ପଢିଥିଲେ ଭଲ ଭଲ ବୋଲି ଗାଇଲେ ଗୁଣ। କହିଲି ହଉ ଦେଖିଆ କଣ ହଉଛି ଆଉ କହିକି ନେଇକି ପଳେଇ ଆସଲି। ହଇରାଣ ହଉଚି ଏଇନା।
ଭଲ ଲାଗୁଚି।
ହ ଟୋଟାଲି ଭଲ ଲାଗୁନି ନା ଅପିସ୍ ଗୁଡା ସବୁ ଅଧିକା ନଉଚନ୍ତି।
ଝାବଡ କଲେଜ। ସବୁଠୁ ଝାବେଡା କଲେଜ ସେଟା।
ହୁଁ, ନହେଲେ ନ ରୂପ ସାରଙ୍କୁ ଫୋନ କଲେ ଆଉଥରେ କଁ କହିବେ।
କାକୁ।
ଗୋପ ସାର୍ ଙ୍କୁ ଜାଣିଚ?
ହଁ ମୁଁ ଜାଣିଚି ଗୋପ ସାର ଯୋଉ ଚଷମା ଲଗନ୍ତି।
ହଁ ହଁ। ତାଙ୍କ ସାଙ୍ଗେରେ ମୋର ଟିକେ ଭଲ କଣ୍ଟାକ୍ଟ ଅଛି।
ଓହୋ। ସେ ତ ତାମସରେ ସାମସ ନୁହଁ ମ ଯୋଉ ଓ କଣ ଅଜାତି ସାର୍ ଯୋଉ ଜଣେ ଅଛନ୍ତି ଜାଣିଚ? କଳା ହେଇକି।
ମୁଁ ଦେଖ ହଁ ହଁ ହଁ ଦେଖଛି କିନ୍ତୁ ନାଁ ଯାହା କଉ ସାର୍ ଙ୍କର୍ ଜାଣିନି ଭଲ ରେ।
ହଁ ଜଜାତି ସେଇ ତାଙ୍କ ସାଙ୍ଗରେ ରହୁନାହାନ୍ତି ସେଇ ଗୋଟିଏ ରୁମ ରେ ରୁହନ୍ତି ପ୍ରାୟ।
ହଁ ହଁ ହଁ ହଁ ମନ ପଇଲା ହଁ ହଁ ସେ ସାର୍ ମତେ ଆସି ଗୋଟେ ଥର ଟିଉସନ୍ କରଥିଲେ।
ହଁ ଷ୍ଟାଇପେଣ୍ଡ ସେ କରନ୍ତନି ବୁଝା ବୁଝି।
ହଁ ହଁ ହଁ।
ହଁ ସେଇ ସେଇଠି ତ ରୁହନ୍ତି ଗୋପସାର ବେଶୀ ସମୟ ଆଉ।
ସେଠୀ ପିଅନ ମଉସା ନଥିଲା ସେଠି ବୁଢା ହେଇକି।
ହଁ ହଁ ଏବେ ବି ଅଛନ୍ତି ରବି ତାଙ୍କ ନାଁ।
ହୁଁ
ରବି ରବି ଆଉ ସେ ଅଙ୍କଲଙ୍କ ନାଁ ହଉଛି ରବି।
ହେଲେ ତମର କଣ ପଢାପଢି ଚାଲିଛି।
ସ୍ତ୍ରୀ ସରିଗଲାଣି ପିଜି ଏବେ ଏଇ ବର୍ଷ ହିଁ ପିଜି କରିବି ଉକଳ ୟୁନିଭର୍ସି ରେ। ଉତ୍କଳ ୟୁନିଭର୍ସିଟିରେ
ହ
ତମେ ଆଠଶହ ଟଙ୍କା ଦେଇକି ଆଡ଼ମିସନ୍ କରିଥିଲ?
ହଁ
କଣ କହିଥିଲେ ତମକୁ?
ଆମ କହିଥିଲେ ଯେତିକି କଥା ହବ ସେତିକି ପାଇହିବ ଆଉ।
ଏବେ ତ ଅନଲାଇନରେ କ୍ଲାସ ହଉଛି।
ହଁ ହଁ
ଅଫଲାଇନ ବି ହଉଛି ନା କଣ?
ଅଫଲାଇନ ହଉଛି ଘ ମଙ୍ଗଳା ମନ୍ଦିର।
ହଁ ସେଇଠି ମଙ୍ଗଳା ମନ୍ଦିର ଆଗକୁ ଟିକେ। ତମେ ଯାଇଚ ଅଫଲାଇନ୍ କେବେ? ହାଲୋ ହାଲୋ
ହାଲୋ
ହଁ ମୁଁ କହିଲି ତମେ ଅଫଲାଇନ୍ ଯାଇଛ?
ହାଲୋ
କହିଲି ଅଫଲାଇନ୍ ତମେ ଯାଇଛ କି?
ଅଫଲାଇନ୍ ନା ମୁଁ ଅଫଲାଇନ୍ ଯାାଇନି। ତମେ ଯାଇଚ?
କେମିତି ଜାଣିଲ ଏଇଟା?
ଟା କଲେଜୁ କୁ ହିଁ ସାର୍ ଆସିଥିଲେ।
ଓହୋ କଲେଜ କୁ ଆସିଥିଲେ?
ହଁ ହଁ ସେବି ଆମର, ମୁଁ ବି କରିନଥାନ୍ତି। ମୋର ସାଙ୍ଗ ଦି ଜଣ କହିଲେ ନା କରେ, ମୁଁ କହିଲି ତମେ ମାନେ କରିବ? ହଁ ହାଁ ମାରିଦେଲେ, ହଁ ମାରିଦେଲେ ଦେଖିଲା ବେଳୁକୁ କେହି କଲେନି ସବୁ କଟିଗଲେ ମୁଁ କଲି। ମୁଁ ହିଁ ଏକା ରହିଗଲି, କଲ୍ ତ ଆଉ କଥା ନାଇଁ କାହା ସାଙ୍ଗରେ
ହଁ ବା ସେଇ ଯୋଉ ରୋଜାଲିନ ଜଣେ ଯିଏ କଥା ହଉଥିଲେ ମୋ ସାଙ୍ଗରେ ସିଏ ବି
ହାଁ
ଯୋଉ ରୋଜାଲିନ ସାଙ୍ଗରେ ମୁଁ କଥା ହଉଥିଲି ସିଏ ବି ସେ ପଟିଆ କଲେଜ ର।
ପଟିଆର ସେ ମତେ କହିଲେ ଉମ ଫାଷ୍ଟ କଥା ହେଲେ ଗୋଟେ ଥର ତାପରେ କହିଲେ କି ଆଉ ମୁଁ ତମ ସହିତ ଆଉ କଥା ହେବିନି ମୁଁ ଆଉ ଜଣଙ୍କ ସହିତ କଥା ହଉଛି ତମେ ଆଉ ଜଣଙ୍କୁ କଲ୍ କର ଆଉ ଅ କାହାକୁ ମାନେ ଗ୍ରୁପ ରେ ଆଉ କାହାକୁ ବି କରିକି କଥା ହୁଅ। ତାପରେ ମୁଁ ରହିଗଲି ଆଉ, ତାପରେ ମୁଁ ତମକୁ ବ ମାନେ ଫୋନ କଲି ଏମିତି କଥା ହବା ପାଇଁ ଆଉ
ନମ୍ବର ଅଛି ନା ନାଁ ଗୁରା ଜାଣି ହଉନି ପୁଅ କିଏ ଝିଅ କିଏ କିଛି ଜାଣି ହଉନି? ଖାଲି ନମ୍ବରରେ ଜାଣି ହଉନି।
ସୁୁଭୁଚି ତ? ହାଲୋ। ହାଲୋ।
ହଁ ହଁ ସୁବୁଚି ତ?
ସୁବୁଚି ତ?
ଆରେ ମତେ ଶୁଭୁଛି, ତମକୁ ଶୁଭୁଛି?
ହଁ ହଁ ଶୁବୁଚି।
ସାର୍ ଙ୍କୁ ସେଥିପାଇଁ ମୁଁ ମିଟିଂ ରେ ପ ମୁଁ ସାର୍ ଙ୍କୁ ସେଥିପାଇଁ ମିଟିଂ ରେ କହିଲି, ସାର୍ ପିଲା ତ କେହି କାମ
ହଁ କଥା ହେବା ପାଇଁ ପିଲା ଦରକାର ନା ନାଇଁ ପୁଣି କେହି ରେସପଣ୍ଡ କଲେ ସିନା କେ କାହା ସହିତ କଥା ହବ।
ତାପରେ ତମକୁ ସେଇ ନମ୍ବର
ହଁ। ତାହେଲେ ତମେ ଆଜି ଯାଇ ଗୋଟିଏ ଏଁ ଗୋଟେ କେତେ ଦିଟା ନା ଗୋଟେ ନେଇଚ?
ଗୋଟେ।
ଗୋଟେ।
ହୁଁ।
ଆଉ ଆଜି ହେଇଠି ଏବେ ଗୋଟେ ହେଲା ଦିଟା।
ଦିଟା।
ଓ ଆଗରୁ କାହା ସହିତ କଥା ହେଇଥିଲ?
ମୋରି ସାଙ୍ଗଟା ତ ଇଏ ତାକୁ କହିଲି ମୋ ସହିତ ଦଶ ମିନିଟ ଲାଗି କଥା ହବୁ।
ହଁ।
ହ ଥାଉ ମୁଁ ସାରଙ୍କୁ ମନା କରୁଥିଲି ସାର୍ ଙ୍କୁ। କଣ ପାଇଁ କଲ କରିକି କହିଥିଲି ତାପରେ ତମର?